ଚନ୍ଦୁ କଥା ହବା ପାଇଁ
ହଁ ହଁ ମୁଁ ତ ଆପଣଙ୍କ ସହିତ ସବୁବେଳେ କଥା ହେବା ପାଇଁ ଝୁରି ମରୁ ଛି ଆଉ ଫାଙ୍କା କେମିତି ରହିବୁନି ମୁଁ ତ ଝୁରୁଛି ଆପଣଙ୍କ ସହିତ କଥା ହେବା ପାଇଁ। କାହିଁକି ନା ମୋର ତ କିଏ ସାଙ୍ଗ ଫାଙ୍ଗ ନାହାନ୍ତି। ଆପଣଙ୍କର ଯେମିତି ସାଙ୍ଗ ଫାଙ୍ଗ କିଏ ନାହାନ୍ତି ରୂପାର ବି ସେମିତି ସାଙ୍ଗ ଫାଙ୍ଗ କିଏ ନାହାନ୍ତି। ସେଥିପାଇଁ ଆମେ ଉପର ତଳ ଘରେ ରହିକି ଏମିତି କରୁ ଆମର ତ କିଛିି ହିଁ କାମ ଧନ୍ଦା ନାହିଁ ଆମେ ଏଇ କାମ କରିକି ଦି ପଇସା ଇନକମ୍ କଲେ ଆମେ ଟିକେ ଦେବ ଦୋକାନ ଯା ଯିବା ଦଶ ଟଙ୍କିଆଥଣ୍ଡା ସବୁଦିନ ଭଳିଆ ପିକି ଆସି ସବୁଦିନ ପଚାଶ ଶହେ ଟଙ୍କା ଖର୍ଚ୍ଚ କରିକି ଆସିବା ହେଲେ ଛାଡ଼ନ୍ତୁ। ଆପଣ ଛାଡ଼ନ୍ତୁ ଆପଣ ତ ହଉଛି ଡେଲି ଡେଲି ଏତେ ବ୍ୟସ୍ତ ବହୁଳ ଜୀବନ ଯାପନ କରୁଛନ୍ତି ଟିକେ ବି ସମୟ ଦଉନାହାନ୍ତି ମତେ ହଉ ଛାଡନ୍ତୁ ଆପଣ ମତେ କହିଲେ ଆପଣ ହଉଛି ଆପଣଙ୍କର ସ୍କୁଲ ପିକିନିକି ରେ ଯୋଉ ଯାଜପୁ- ପୁରରେ ହେଇଥିଲା ବଡ ଶିବ ମୂର୍ତ୍ତି ଆପଣ ସେଇଠି ଦେଖିବାକୁ ଯାଇଥିଲେ?
ସେଇଟା ଯାଜପୁର ନୁହେଁ ୟାର ସେଟା ଗଞ୍ଜାମ ର ବୁଦ୍ଧ ଖୋଲ ଠିକ୍ ଅଛି। ଆମେ ଯାଜପୁର ଯାଇ ଯାଉଥିଲା ଆମେ ଯାଜପୁର ଆର ବର୍ଷ ତା ଆର ବର୍ଷ ଯାଇଥିଲୁ ମାନେ ଦୁଇ ହଜାର ଚବିଶ ରୁ ଆମେ ଯାଜପୁର ଯାଇଥିଲୁ କିନ୍ତୁ ଦୁଇ ହଜାର ପ ପଚିଶି ରେ ଆମେ ବୁଦ୍ଧ ଖୋଲ ଯାଇଥିଲୁ ଠିକ୍ ଅଛି।
ଓହୋ ତାହେଲେ ଆପଣ ଦୁଇ ହଜାର ଛବିଶରେ ପଚିଶରେ ସବୁଥିରେ ପିକ୍ ନିକି ଯାଇଥିଲେ ତାହେଲେ ଆ ଆପଣ ହଉଛି ସବୁବେଳେ ବି ପିକନିକ୍ ଯାଇଥିଲେ ହଉଛି।
ଆପଣଙ୍କ ଘରେ ନାଁ ନାଁ ଶୁଣନ୍ତୁ ଟିକେ ଆପଣଙ୍କ ଘରେ କଣ ଏତେ ଏତେ ଲୋକ ସବୁ ଚିଲଉଛନ୍ତି ଆଉ ଆପଣଙ୍କ ପାଖରେ ଜଣେ ଗୋଟେ ଆ ଆଣ୍ଟି ବି ଅଛନ୍ତି ସିଏ ବି ଜୋରସେ ଚିଲଉଛନ୍ତି ତାପରେ ଆପଣଙ୍କ ମାମା ବି ଜୋରସେ ଚିଲଉଛନ୍ତି। ଛନ୍ତି ମୋ ମାମା ବି ଜୋସେ ଚିଲଉ ଚନ୍ତି କଣ ସମସ୍ତଙ୍କ ମାମା ଆଉ ଆପଣଙ୍କ ପାଖରେ ଯୋଉ ଆଣ୍ଟି ଅଛନ୍ତି ଏବେ ସମସ୍ତ ସେ କଣ ଏଡେ ଜୋରସେ କାଇଁ ଚିଲଉଛନ୍ତି ହାଁ ତାଙ୍କର କଣ କିଛି କାମ ନାହିଁ?
କୁହନ୍ତୁନି କୁହନ୍ତୁନି ଚିଲଉଚନ୍ତି ତ ଚିଲଉଚନ୍ତି ଜାଣୁଛନ୍ତି ଆମେ କଥା ହଉଛୁ ହେଲେ ଏତେ ଜୋର ସେ ଜାଣିଶୁଣିକି ସମସ୍ତେ ସେ ଚିଲଉଛନ୍ତି ଆଣ୍ଟି ମୋ ମାମା। ତଳ ଘର ଆଣ୍ଟି ମୋ ବାପା ସମସ୍ତେ ଚିଲଉଛନ୍ତି କାମଧନ୍ଦା ନାଇଁ ମାନେ ପଇସା ନେଲା ବେଳକୁ କହିବେ କେତେ ପଇସା ଆସିଲେ ଦେଖେଇଲୁ କେତେ ପଇସା ଆସିଲା ନେଲୁ। ଏମିତି କହିବେ ହେଲେ ପ୍ରାଟିସ୍ କଲାବେେଳକୁ ଆଉ ଚିଲଉନାହାନ୍ତି ମାନେ ଏତେ ଜୋରସେ ଚିଲଉଛନ୍ତି ମୋ କାନ ବଧ ଧିର ହୋଇଯାଉଛି ସେ କଣ ଜାଣିପାରୁନାହାନ୍ତି ଆମେ ହଉଛି କେତେ ଶାନ୍ତ ସିଷ୍ଟ ପରିବେଶରେ ରହିକି କଥା ହବାକୁ ଚାହୁଁଛୁ ଆପଣଙ୍କ ସହିତ। ତ ମୁଁ ଝୁରୁଛି କଥା ହେବା ପାଇଁ ଡେଲି ଡେଲି ଛାଡ଼ନ୍ତୁ କଣ କୁହନ୍ତୁ ଆପଣ। ଆପଣ ଆଜି କେମିତିରେ ହେଉଛି ଦହି ପାଣି ଆଉ ଲେମ୍ବୁ ପାଣି ସକାଳେ କରିକି ମୋତେ ଦେଇଥିଲେ ଟିକେ କହିଲେ?
ହେଁ ମୁଁ ଆପଣଙ୍କୁ ଆଜି ସକାଳେ ନୁହେଁ କାଲି ସକାଳେ କରିକି ଦେଇଥିଲି ଆପଣ ବୋଧେ ମାନେ ଆପଣଙ୍କର ଯୋଉ ଟିକେ ସ୍କୃ ଯୋଉ ମୁଣ୍ଡର ସ୍କୃ ଥାଏ। ସେଇଟା ବୋଧେ ଢିଲା ହୋଇଯାଇଛି ସେ ଯୋଗୁ ଆପଣର କିଛି ମନେ ରହୁନି ହଉ ଆପଣ ସେ କଥା ଛଡନ୍ତୁ ମୁଁ କହୁଛି ମୁଁ କେମିତି ବନେଇଥିଲି ଠିକ୍ ଅଛି ଆଗ ମୁଁ ଗୋଟେ ଏ କଂସାରେ ମାନେ ଆପଣଙ୍କ କ୍ଵାଣ୍ଟିଟି ଆପଣ ଦେଖିବେ ମାନେ ଆପଣ କେମିତି ସେମାନେ କେତେ ପାଣି କେତେ ତା ମାନେ କେତେ ଦହି ପାଣି କେତେ ଲେମ୍ବୁ ପାଣି କରିବାକୁ ଚାହୁଁଛନ୍ତି, ଯେମିତି କିି ମୁଁ ଗୋଟେ କନ୍ସାରେ କନ୍ସାଏ କରିଥିଲି, ଆପଣ ଆଉ ମୁଁ ଆଉ ଆପଣଙ୍କର ସାନ ଭଉଣୀ। ଆମ ତିନି ଜଣଙ୍କ ପାଇଁ ଥିଲା ଆଉ ଆପଣଙ୍କ ଭାଇ ବି ମଧ୍ୟ ଥିଲା ଠିକ ଅଛି। ସେଥିରେ ମୁଁ ଫାଷ୍ଟ ଗୋଟେ ଜାଗା ନେଇଗଲି ଗୋଟେ କଂସା ବଡ କଂ କଂସାଟା ଆମର ଥିଲା ଘରେ, ସେଇ କଂସଟାକୁ ନେଇଗଲି। ତାପରେ ସେ କଂସାରେ କଂସେ ପାଣି ତ ନେଇ ନଥିଲି ଫାଷ୍ଟ ପା ଏ ଠିକାନକୁ ମାନେ ଗୋଟେ ଉ ଚାରି ପାଞ୍ଚ ଛ ଚାରି ପାଞ୍ଚର ଯୋଉ ବୋଟନ ର କ୍ୟାବରେ ଚାରି ପାଞ୍ଚ ଟା ନେଇଯାଇଥିଲି ସେଇ ପାଣିରେ ଠିକ ଅଛି। ତାପରେ ମୁଁ ସେଥିରେ କଣ କରିଥିଲି ନା ସେଥିରେ ଯୋଉ ଆ ଗୋଟେ ଲଙ୍କା ତାପରେ ଅଦା କୁ ଟିକେ ନାକୁ ମୁଁ ଓ କି ମାନେ ଯୋଉ ଗ୍ରେଟରରେ ତାକୁ ଟିକେ ଘଳି ଦେଇକି ତାକୁ ଟିକେ ନେଇଯାଇଥିଲି, ତାପରେ ଲଙ୍କା ଲେମ୍ବୁ ଲୁଣ ତାପରେ ଯୋଗୁ ଗୋଲମରିଚ ଧନିଆ ପତ୍ର ପୋଦିିନା ପତ୍ର ତାକୁ କଣ କଲେ ନା ଏକାଥଲେକା ଚ କରିଦେଲି ଭଲରେ ପୁରା ଯେମିତି ତାର ସବୁ ପୁରା ବୁର ବିଷ ସବୁ ବାହାରି ଆସିବ ଠିକ ଅଛି ତାପରେ ସେଇଥିରେ ମାନେ କଣ କଣ ଟା ଦହି ପକେଇଲି ମାନେ ଆପଣଙ୍କ ଇଚ୍ଛା ଆପଣ କେତେ ଦହି ପକେଇବେ। ମୁଁ କଣ କରିଥିଲି ନା ବାଇଶ ଟଙ୍କି ଗୋଟେ ଦହି ଆଣିକି ସବୁ ତାକ ପକେଇ ଦେଇଥିଲି। ତାପରେ ମୁଁ କଣ କଲି ସେଇଥିରେ ପାଣି ମିଶେଇ ଦେଲି ପାଣି ମିଶି ସାରିଲା ପରେ ସେଥିରେ ଯୋଉ ଲେମ୍ବୁ ଗୁଡାକ ଭାସୁଥିଲା ତାକୁ ଟିକେ ଡିଜାଇନା ଡିଜାଇନା କରିକି ସେଇଥିରେ ଭସେଇଲି ତାପରେ ତା ଉପରେ ଟିକେ ଧନିଆ ପତ୍ର ପୋଦିନା ପତ୍ର ପକେଇଦେଲି। ତାପରେ ସେଇଥିରେ ମୁଁ କଣ କଲି ନା ଯୋଉ ଲେମ୍ବୁ ଆଉ ଟିକେ ପକେଇଦେଲି ତାପରେ ସେଥିରେ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ପକେଇଦେଲି ଆଉ ସେଇଟା ଟିକେ ରାଗ ଲାଗିବ ବୋଲି ଆଉ ଟିକେ ଭଲ ଲାଗିବ ବୋଲି ସେଇ ତାପରେ ତା ଲେମ୍ବ ପାଣି କରିକି ଦେଲେ ଆଉ ଲେମ୍ବୁ ପାଣି ମୁଁ କରୁନଥିଲି ଲେମ୍ବୁ ପାଣି ଆମେ ତିନି ଜଣ ମିଶିକି ଗଢିଲୁ ଆପଣଙ୍କ ଭାଇ ମୁଁ ଆଉ ଆପଣଙ୍କ ଭଉଣୀ। ଆମେ ମାନେ ତିନି ଜଣଙ୍କୁ ମିଶିକି କରିଥିଲୁ କଣ କଲୁ ନା ଆଉ ଗୋଟେ କଂସରେ କଂସେ ପାଣି ନେଇଗଲୁ ସେ ଏଥିରେ ଚିନି ସ୍ଵାଦ ଅନୁସାରେ ଚି ସ୍ଵାଦ ଅନୁସାରେ ଲୁଣ ସ୍ୱାଦ ଅନୁସାରେ ଲେମ୍ବୁ ପକେଇକି ସବୁତକକୁ ଭଲରେ ଗୋଳେଇ ଦେଲୁ ଏମିତି କି ସେଟା କିଛି ବି ମଞ୍ଜି ରହିବ ନାହିଁ। ସେମିତି କରିକି ଆମେ ମାନେ ଲେମ୍ବୁ ପାଣି କୁ କରିକି ଆପଣଙ୍କୁ ପୁଣି ଦେଲୁ। ତାପରେ ଆମେ ଅମ୍ବରସ କେମିତି କରୁ ମୁଁ ବି କହି ଦୋଉଚି। ଆମ୍ବ ରସରେ ମୁଁ ଆଗ ଗୋଟେ ଗ୍ରାଇଣ୍ଡରରେ ଆମ୍ବକୁ ନେଇଯିବି। ତାପରେ ସେଥିରେ ଚିନି ର ଗୁଣ୍ଡ ସୁଗାର ପାଉଡର ଠିକ ଅଛି ତାକୁ ନେଇଯିବି। ତାପରେ ସେଥିରେ ମୁଁ ଆକ୍ଵା ଗାଡ ପାଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବି ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ସେଇଠାରୁ ଗୋଟେ ଓଢଣୀ ରେ ପକେଇକି ମାନେ ଗୋଟେ କଟନ କପଡାରେ ପକେଇକି ତାକୁ ଭଲରେରେ ପୁରା ଚିପୁଡି ଦେବି ଏମିତି କିି ସେଥିରେ କିଛି ବି ମାନେ ଗୋଟଳିଆ ଅଂଶ ରହିବନି କି ସୁତାଳିଆ ଅଂଶ ରହିବନି। ତାକୁ ତାପରେ ତାକୁ ଚିପୁଡି ଦେଇକି ସେଇ ଯୋଉ କନଟାକୁ ଭଲରେ ସଫା କରିଦେବି ତାପରେ ସେଇଥିରେ ଆମର ଯ ଆମ୍ବରସ ଯୋଉ କଂସା ରେ ବାହାରିଥିଲା ସେଇ ଆମ୍ବରସ ର କଂସ ରେ ମୋଟିକି ସେଥିରେ ମାନେ ଟିକେ ଆଉ ଟିକେ ସ୍ଵାଦ ଅନୁସାରେ ଲୁଣ ପକେଇଦେବି। ସ୍ଵାଦ ଅନୁସାରେ ଚିନି ପକେଇ ଦେଇକି ତାକୁ ଭଲରେ ଗୋଳେଇକି ସେଥିରେ ବରଫ ଫରଫ ପକେଇକି ଆପଣଙ୍କୁ ଆଣିକି ଦେଇ ଦେବି ଆପଣ ଯେହେତୁ ବରଫ ପିଅ ମାନେ ପକେଇଲେ ପିଅନ୍ତିନି ସେଇଯୋଗୁରୁ ଆପଣଙ୍କ ପାଇଁ ମୁଁ ଖାଲି ଗୋଟିଏ ବରଫ ପକେଇକି ଆଣେ ଆଉ ଆମେ ମାନେ ଯୋଉ ବରଫ ସବୁ ଯୋଉ ସ ଗୁଡାକରେ ଆମେ ମାନେ ଅଧିକ ବରଫ ଅ ବରଫର କ୍ଵାଣ୍ଟିଟି ଟିକେ ଅଧିକ ତା ସେଇଟା ବହୁତ ଭଲ ବି ଲାଗେ ଆଉ ମୁଁ କହି ଦଉଛି ଆମେ ଗୁଡେ ବିସ୍କୁଟରେ ମିଲ୍କି ସେକ କେମିତି ବନେଇଥିଲୁ? ଆଗ ଗୁଡେ ବିସ୍କୁଟ ନେଇଗଲୁ ସେଥିରେ ଚିନି ପକେଇଦେଲୁ ତାପରେ ସେଇଥିରେ ଓରେ ଯୋଉ ହାପି ହାପି ବିସ୍କୁଟ ପକେଇଦଲୁ ତାପରେ ସେ ଥିରେ ପାଣି ଦେଇକି ଘିର୍ ଘିର୍ ଘିର୍ ଘିରି କରିଦେଲୁ ତାପରେ ସେଇଟାକୁ ଗୋଟେ ଗିଲାସ ରେ କାଢିକି ବରଫ ପକେଇକି ପିଇଲୁ ଆଉ ଆପଣ ଏଇଟା ଜାଣିଛନ୍ତି ନା ଜାଣିନାହାନ୍ତି?
ହଁ ମୁଁ ଏଇସବୁ କଥା ଜାଣିଛି ଯେ ହେଲେ ଆପଣ ଗୋଟେ କଥା ଶୁଣନ୍ତୁ ବୋଧେ ଆପଣଙ୍କର ବାପା ଆସି ସାରିଲେଣି ଆଉ ସିଏ ଆପଣଙ୍କ ବା ମାମାଙ୍କ ସହିତ କଣ ଜୋର ପାଟିରେ ଚିଲେଇକି କଥା ହଉଛନ୍ତି ସେଥିପାଇଁ ଆମର କଲଟା ସରିଲା ପରେ ଆପଣ ତଳକୁ ପଳେଇବେ କଣ ଟିକେ ସିଚୁଏସନ ଅବସ୍ଥା ଦେଖିକି ପୁଣି ଉପରକୁ ପଳେଇ ଆସିବେ। ନହେଲେ କାଲି ତ ଯୋଉ ସିଚୁଏସନ ହେଇଥିଲା ଆପଣ ଜାଣିଛନ୍ତି ଆଉ। ଆପଣ ଟିକେ ଯିବେ ହଲ ହଲ ହେବେ ପୁଣି ପଳେଇ ଆସିବେ କି ମାମାଙ୍କୁ କହିଦେଇକି ଆସିବେ କି ମୁଁ ଯାଉଛି ଆଉ ଦିଟା ଗ କରିକି ଆସେ ଆଜି ଶେଷ ଦିନ ବୋଲି କହିଦେଇକି ପଳିଆସିବେ ହେଲା ବୁଝିଗଲେ ତ ଆପଣ ମୋ କଥା ଆଉ ଜାଣିଥି ଛନ୍ତି ଆପଣ ଆପଣ ହଁ ଆପଣ ଯୋଉ ରେସିପି ଗୁଡାକ ବନେଇଛନ୍ତି ଆ ହଁ ଆପଣ ଯେଉଁ ରେସିପି ଗୁଡ଼ାକ ମୋତେ କହିଲେ ମୁଁ ଶୋଇ ପୁରାକ ଶିଖିଗଲି ପୁରା ଭଲସେ ଶିଖିଗଲି। କାଲିଠୁ ମୁଁ ଆଉ ଦଶ ଟଙ୍କାରେ ଯେଉଁ ଦୋକାନରୁ ଥଣ୍ଡା କିଣିକି ପିଉଥିଲି ଆଉ ସେମିତି ନ ପିଇକି ଆପଣଙ୍କ ଭଳିଆ ମ୍ୟାଙ୍ଗୋ ଜୁସ୍ ଆଉ ସେକ୍ ଆଉ କଣ ଗୁଡେ ବିସ୍କୁଟ ର ସେକ୍। ଆଉ ମ୍ୟାଙ୍ଗୋ ଜୁସ୍ ଆଉ ଦହି ପାଣି ଆଉ ଲେମ୍ବୁପାଣି, ଚିନି ପାଣି ସବୁ ଏମିତି କରିକି ପିଇବି ଆପଣ ଆଉ କଣ କହୁଥିଲେ କୁହନ୍ତୁ?
କିିରି ମୋହନ ବାବୁଙ୍କର ସଦେଇ ରଙ୍ଗ ରଙ୍ଗର ସେଇ କଥା ମୁଁ କହୁଥିଲି ଆପଣଙ୍କୁ ଫକିର ବାବୁ କହିଲେ କି କାଲି ଆପଣ ସଖାଳେ ନଅଟାରେ ଆସିକି ମତେ ଦେଖା କରିବେ। ଆପଣଙ୍କୁ ଏଇ କଥା ଟା କେମିତି ଲାଗିଲା?
ହଁ ମୋତେ ଏଇ କଥାଟା ବହୁତ ଆନନ୍ଦଦାୟକ ଲାଗିଲା ମୁଁ ହସି ହସି ହସିଲି ଏ ଏତେ ହସିଲି ଏତେ ହସିଲି ମୋ ମାମା ଭାବିଲା କି ମୁଁ ଗୋଟେ ବୋଧେ ପାଗଳ ମଣିଷ ଆଉ କଣ କୁହନ୍ତୁ?
ହଁ ମୁଁ କହୁଥିଲି କି ଆମେ ଏଇ ଯୋଉ ଚବିଶ ତାରିଖ ଦିନ ଯେମିତି ଗୁପୁଚପ୍ କରିକି ଖାଇଥିଲେ ସେମିତି ଆଉ କେବେ ଗୋଟେ ଗୁପୁଚପ୍ କରିକି ଖାଇବାର ଠିକ ଅଛି ମାନେ ଯେମିତି କି ଗୁପଚୁପ ଟା ଆମେ ଯେମିତି ସବୁବେଳେ କରିକି ମାନେ ଦୋକାନ ସୋଉବେଳେ ସେ କରିକି ଖାଇବା ହେଲା। ଆଉ ବାଦାମ୍ ଟିକେ ନେଇ ଆସିବା ବଟର ଟିକେ ସିଝେଇଦବା ସେଥିରେ ପକେଇକି। ମାନେ ଗୁପଚୁପ୍ ଟା ଯେମିତି ଲାଗେ ସେମିତି ପୁରା ହେବା ଦରକାର ଠିକ ଅଛି ଆମେ କେବେ ଗୋଟେ ଏମିତିଆ ଫିଷ୍ଟ କରିବା କି ଆମର ସବୁ କାମ ଧନ୍ଦା ସରିଲା ପରେ।
ହଁ ନିଶ୍ଚିନ୍ତ ଏବେ ପଇସା ପାଇଁ କାମ ଧନ୍ଦା ସରିଗଲା ଏବେ ତାପରେ ପଇସା କେମିତି ଉଡାଯିବ ତାର ବ୍ୟବସ୍ଥା କରିବାକୁ ପଡିବ ନା ନାଇଁ ତ ଆମେ ନିଶ୍ଚିନ୍ତ କରିବା ଫିଷ୍ଟ। ବ୍ୟସ୍ତ ହୁଅନ୍ତୁନି ଆମେ ଚ ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ଆମେ ଯେତେ ମୋଟା ହେଇଗଲେ ମଧ୍ୟ ଖାଇବା ଛାଡିବାନି ତ ଆମେ ତ ନିଶ୍ଚିନ୍ତ ଆଉ କଣ କହୁଛନ୍ତି କହିଲେ ଆମେ କେବେ କରିବା କଣ?
ହଁ ମୁଁ ଗୋଟେ କଥା କହିଥାନ୍ତି ଆପଣଙ୍କୁ? ଆମେ ଯଦି କରିବା ତାହେଲେ ଆମେ ଆର ରବାରେ କରିବା ଠିକ୍ ଅଛି। ଯଦି ପଇସା ଥିବ ତାହେଲେ। ନହେଲେ ଗୁପ୍ ଚୁପ୍ ସହିତ ବୋହୁତ୍ ସାରା ପଇସା ଖର୍ଚ୍ଚ ହେବ, ଆପଣ ତ ଯେମିତି ଜାଣିଛନ୍ତି। ଯେମିତି କିି ଜଲ ଜିରା ଧନିଆ ପତ୍ର, ପୋଦିନା ପତ୍ର, ମଟର ଆଉ ଗୁପୁଚୁପୁ ଏଇଗୁଡା ସବୁ କିଣିକି ଆଣିବା ପାଇଁ ସବୁ ପଇସା ଦରକାର ନା ନାହିଁ? ଆଉ କଣ ସେମାନେ ଆମକୁ ମାଗାଟାରେ ଦେଇ ଦେବେ ତାପରେ ମୁଁ କହୁଥିଲି କି ଯଦି ଆମର ରୁଟି କୁ ଖାଇବା ତାହେଲେ ରୁଟି କୁ ଗୋଲ କାହିଁକି କରିବାକୁ କହିଲେ? ଆଉ ରୁଟିର ଯୋଉ ଭଳିଆ ସେଭ ହେଲେ ତ ଚଳିବନା, ଯେମିତି କି ଆୟତ କର ତ୍ରିଭୂଜା କର ତାପରେ ଷଢ ଭୁଜ, ସପ୍ତଭୁଜ, ଅଷ୍ଟଭୁଜ, ଦଶଭୁଜ, ନବଭୁଜ ଭଜ ସବୁ ଭୁଜ ତ ହେଇପାରିବ ତ ସେଥିରେ ଆମ ମା ମାନେ ଆମକୁ ପାର୍ଟି କାହିଁ କରନ୍ତି କହିଲେ ଟିକେ?
ହଁ ମୋର ବି ସେଇ ହଉଛି ଚିନ୍ତା, କି ଗୋଲ ଗଲେ ବି ସେଇ ପେଟକୁ ଯିବ ଆଉ ମାନ ଚିତ୍ର କଲେବି ଆଉ ସେଇ ପେଟ କୁ ଜିବ କି ଯେତେ ପୂଜା କଲେ ବି ସେଇ ପେଟକୁ ଯିବ। ତଥାପି କଣ ପାଇଁ କେଜାଣି ଆମ ମାମା ମାନେ ଏମିତି କୁହନ୍ତି, କାଲି ଆପଣ ଆପଣଙ୍କ ମାମାଙ୍କଠୁ ଏଇ ସବୁ କଥାର ଡାଉଟ୍ ଟା କ୍ଲିଅର ହେଇକି ଆସିକି ମତେ କହିବେ, ତା ପରଦିନ ମୁଁ ମୋ ମାମାକୁ କଥାଟା ପଚାରିକି ଆପଣଙ୍କୁ ଜଣେଇବି। ଆଉ ହେଲେ ଯଦି ଆପଣ ଭଉଣୀକୁ ବି ଯଦି ଏ ସବୁ କଥା ଜଣେଇଦେବେ ତାହେଲେ ବି ଭଲ ହବ କାହିଁକି ନା ସିଏ ଭାବୁଛି ଛାଡନ୍ତୁ ତା କଥା କହିବାଟା ନ ସରେ, ଆପଣ ଯାହତୁ କଣ କରିବେ, ମୁଁ ତାହେଲେ ଏବେ ରଖୁଛି?
ହଁ। ହଁ ରଖନ୍ତୁ ଆଉ ଆଉ କେତେବେଳେ କଥା ହବା ସୁବିଧା ଦେଖିକି, ରଖୁଛି।